ଶବୁ ଚି ନା ନାହିଁ। ହାଲୋ। ଆ ଶୁଭନୁସିଦମ ହଁ ହେଲା ହେଲା।
କାଲି ଖାଇସାଲୁନି?
ହୁଁ ଖାଇସା
ଆଉ କୁଆଡେ ଯିବୁ ଏଇନେ?
କୁଆଡେ ଯିବି ଗାଧେଇ ଯିବି ତାପରେ ଆଉ ବସଥିଲି ଆଉ।
ଗାଧେଇନ ଏଯାଏ।
ନା କହିଲେ କଣ?
ଗାଧେଇ ବି ଆଉ ଗାଧେଇ
ଗାଧେଇନୁ ତୁ ତାହେଲ ଏପର୍ଯ୍ୟନ୍ତ।
ନା। ଆଉ ୟା ପରେ ଜ ରଥଯାତ୍ରା ହଉଛି ଯିବୁ ନାଇଁ?
ରଥଯାତ୍ରା ଯିବା ପରା ବୁଲିଯିବା ରଥଯାତ୍ରା।
ଯିବୁ?
ହୁଁ।
ଉ ହୁଁ।
ଆ କବାଟ ଦେଇଦବୁ କି ଟିକେ? ଭିତର ପଟେ କବାଟଟା ଦେଇଦେ।
ଆଉ କଣ କରୁଛୁ?
ଏଇନା ବସୁଛି ଆଉ କରନି।
ଆଉ ଆଉ କଣ ଖବର କହ?
ଆଉ ଆର ଆଉ-ଆଉ ହେଇକି ଯିବ କି ଆଉ ଦିନଟା। ଆଉ ଭିଡିଓ-ଭିଡିଓ ବନଉଛୁ ନା ନାଇଁ?
ସେ ବନଉଥିଲି ଯେ ଅଳ୍ପ ବନେଇଛି ଆଉ।
ଗୋଟେ ବନେଇବି ବର୍ଷ ର ଗୋଟେ ବର୍ଷା ହଉଥିବ ଆଉ ଏ ଯୋଉ କପ୍ ବିଷୟରେ ଆଉ ଗାଁ ଫାଁ ବିଷୟରେ ଗୋଟେ
କୁସୁମ-କୁସୁମକୁରୀ ଖାଇ ଦେଇଥିଲୁ?
କାଇଁ ଆଉ ଯାହା ଏଦିନ ଯାଇଥିଲୁ ଯାହା ଖାଇ ଯାଇଥିଲୁ। ତୁ ଯୋଉ ପଳେଇଥିଲୁ କୁଆଡେ ଗୋଟେ କାମାକ୍ଷା ପଳେଇଥିଲୁ
ନାରାଗା କହୁଛୁ।
ହଁରେ।
ଯୋଉ ଯାଇଥିଲ ତମେ ଚାରି ଜଣ ଯା-ଯାଇଥିଲା?
ହୁଁ ଯାଇଥିଲୁ ଚାରିଜଣ ଯାକ ପାଞ୍ଚଜଣ ଯାକ ଯାଇଥିଲୁ।
ଆ ଜାମୁକୋଳି
ଜାମୁକୋଳି ଖାଇବା ଯାଇଥିଲୁ ଜାମୁକୋଳି ସାରିବନ। କୁସୁମ କଣ ସାଉଣ୍ଡ ଚଢେଇ ସାଉଣ୍ଡ? ଘରେବା ଚଢେଇ ଗୁରା ବୋବଉଛନ୍ତି ମୁଁ କୁଆଡ଼େ ଯିବି ଆଉ।
ଆଉ ମତେ କାଇଁ
ତୁ ପରା କାମ ପଳେଇଥିଲୁ ସେଆଡେ ନଗର ଆଡେ।
ନଗର ଆଡେ।
ହୁଁ।
ମୁଁ ତ ନଗର ଆଡେ ଯାଇନଥିଲି ସେଦିନ
ହଁ, ତୁ ଯାଇଥିଲୁ ବା ସେଦିନ।
ଆଉ କଣ କଥା ହବା? ତ ଦ ଦହିବରା ବନେଇ ଆସିଛି?
ହୁଁ।
କେନ୍ତିି ବନାନ୍ତି?
ଦହିବରା ଫାଷ୍ଟ ପ୍ରଥମେ ପ୍ରଥମେ ଆଣିବ ବିରି ଚାଉଳ ବିରି ଚାଉଳ କଣ କରିବ ନା ବିରି ଚାଉଳ ବାଟି ଦେଇକି ବା ଗାଇଡି କରି ଦେରିଦେଇକି ତାକୁ କି ସମୟ ରଖିଦେଇକି ତାପରେ ବରା। ଛାଣିବା ଆଉ ସେ ଟିକେ ଟିକେ ଖାଇବା ସଡା ଟିକେ ପକେଇଦବା ଲଙ୍କା ଗୃଷଙ୍ଗ ପତ୍ର ଏଠ ଅଦା ରସୁଣ ଟିକେ ତାପରେ ଏଟା ବରା ଛାଣିବ କଣା ବରା କଣା ବରା ହେଲା କଣା ବରା ଖାଇଛୁ?
କଣା ବରା ଦହିବରା ନା କଣା ବରା।
ଆ ସେଇଟା ଏକା କଣ ବର ଭଲ ଲାଗିବ କୋ ବରରେ ରହିବେ ଭଲ ଲାଗିବ।
ହ ହୋ।
ତାପରେ କରିସାରିଲା ପରେ ତାଖ ଏଠୁ ଲୁଣ ପାଣି ଟିକେ ଲୁଣ ପାଣି ଦେଇବି ଲୁଣ ପାଣି ରେ ଟିକେ ସମୟ ଭିଜେଇ ଦବ। ଟିକେ ସମୟ ନୁହ ତ ଘଣ୍ଟା ଭଳିଆ ବିଝେଇଦବ। ପୁରା ନରମ ହେଲା ଯଙ୍କେ ଏଇଟା ନରମ ହଉଥିବା ଭିତରେ କଡ଼େଇ ବସେଇ କି ଵସେଇକି ତାପରେ ଘୁଗୁନି ବନେଇବ ଘୁଗୁନି ଜାଣିଛ ତ ପୁଣି ମସଲା ପତ୍ର ଆଣିବୁହେରି ତାପରେ ବତୁରେଇ ଥିବୁ ହେଇଥିବ ଟିକେ ମଟର ତାକୁ ଟିକେ ସିଜେଇ ଦେଇକି ଆଉ ଥରେ ତାପରେ ଅ ଅଦାରସୁଣ ପେଷ୍ଟ କଣଦେଇ ଦେଇକି କଣ ଏ ଘୁଗୁନି ଦେ ସେଟା ଭଲସେ ଚ୍ଚାଣିନି ଆଉ।
ଜାଣିନ କେ ଜାଣିଲୁ ମେନ ନେଲା ଗୁଗୁନି କୁ। ଆଉ ଦମଟା ଆଳ ଦମ ଟା ବନେଇସ କିିନୁ କିଛି ଖାଲି କିଛି ଜାଣିନୁ ଖାଲି କହୁଚୁ ମୁଁ କରିବି।
ଆଖଲି ବୋରାଉ ନାଝ ଲାଗତି
ଆଉ ଭିଡିଓ ସେ କରୁନାହାନ୍ତି କି ତୋ ନାନୀ?
କାହିଁ ସେ ଭିଡ ବନଉନାହା ସେ ପଢା ଝିଅ। ପଇସା ମଟା ଆସନ ପକେଇକି
କବେ କବେ ବନୁନା।
କହୁନୁ ଭଲ ମ ଆଁ।
ମ ବହି ଆସ ର ଘ କହୁ କାମରେ କାମରେ ବ୍ୟସ୍ତ ଏ କାମରକୁ ଦେଖିବା କଥା।
ଭିଡ କରି ଆଳୁ ସରୁ ଯାହାହଲେ ମ ପଇସା ହେଲେ ଅଳ୍ପ କିଇଛି ଆସେ ତ?
ହଁ ପରା ତା କହୁଉନା। ବନେଇଲେ ବି ବେକାରିଆ କରି ବନାଉଛନ୍ତି। ଆ ଏଟ୍ରି ବ ହଉଛି
ଆଉ ଏହାର ପଡକାଷ୍ଟ ଦେଖୁଛୁ ନାହିଁ?
ହଁ।
ଯୋଉଟା ଆମ ସମସ୍ତଙ୍କୁ ଡାକୁଛି ସବୁ ବାହାର ଦେଶରୁ।
ହଁ ହ ରାଜ ରାଜ ଆର ଭ
ନାରାଜ କ ଖଜୁର
ହଁ ହଁ ତା ଦେଖୁଛି ନା ସେରା
ତା ସେ ଭିଡିଓରେ ତୁ ଦେଖିକି କଣ ଶିଖିବା ପାଉଛୁ?
ଶିକ୍ଷା ପାଉଛି ଜୋରା ହେରା ଶିକ୍ଷା ପ ତାକୁ ଯୋଉଁ ଲୋକ ମରି ଲୋକ ଯୋଉଁ ଯୋଉଁ ବିଷୟରେ ସାଇକୋଲାଗି। ନେଇକି ତାପରେ ସାଇନ୍ସ ଫାଇନ୍ସ ବିଷୟରେ ତାପରେ ପଲିଟିକ୍ସ ବିଷୟରେ ସବୁୁଡା କହୁଛନ୍ତିକୁ ଶିଖିବାକୁ ମିଳୁଛି। ଆଟା ମେନଟା ଟା କଥା ବାର୍ତା ରା। ହେଲୋ!
ଆରେ ସେ ସେ ଇଂଲିଶ କହୁ କି ଓଡିଆ କହୁ! ତାର ଯୋଉ କଥାରେ ହଉ ତାର ମାନେ ଯୋଉ ଟପିକ ରୁ ଭିଡ଼ିଓ ଟା ଦେଖୁଛ ଏଠୁ କଣ ଶିକ୍ଷା ପାଉଛୁ?
ହେରା ଯାହା ଯାହା କହୁଛି ଶିକ୍ଷା ପାଉଛୁ କଣ ଶିକ୍ଷା ପାଉଛୁ! ସେ ସବୁ ବିଷୟରେ କରୁଛ ମୋ କଲକାଷ୍ଟ ଟା?
ହୁଁ। ଆଉ ତୋତେ କଣ ଖେଳ ଭଲ ଲାଗେ?
ଖେଳ! ଖେଳ ଭିତରେ ଖେଳରେ ମତେ କୋଉରା ବାଗ ଲାଗେନି।
ଆଉ କଣ ଭଲ ଲାଗେ?
ଖେଳରେ ମତେ ଏଇ ଗାଁଭିତରେ ଯୋଉଟା କୁହନ୍ତି, ବାଟି ଫାଟି କିରା ଭଲ ଲାଗେ ଆଉ।
ଆଁ?
ବାଟି ତାପରେ ବାଡିଡିଆଁ ଏରା ଭଲ ଲାଗେ।
ଆଉ ହେଇଟା ଖେଳନୁ ବୋଧେ?
ସେଇଟା ଆଉ ପ୍ରୋଫେସନାଲ୍ ଖେଳ କଉରା ଅଛି।
ହୁ ହୁଁ।
ରାନୀ ଜିନିଷଟା ଖାଲି ଚିକେଟା ଟି ଜାଣିଛି ଯାହା।
ଆଉ ତତେ ସବୁଠୁ କୋଉଟା ମାନେ ତତେ କଉ ଜିନିଷଟା କଲେ ମାନେ ଭଲ ଲାଗେ ସବୁଠୁ?
ପରିସ୍ରା କଲ?
ହଁ।
ହୁଁ। ଲି କଥାବାର୍ତ୍ତା ହେଲେ ଭଲ ଲାଗୁନି?
କଥା ତାହଲେ ଭଲ ନାଗେ
ବନ୍ଧୁ ମାନେ କଥା ତ ହେଲେ ଭଲ ଲାଗେ ଆଉ।
ଓ ହୋ। ଆଉ ୟାପରେ ତୋର କଣ କରିବାର ମାନେ ଇଚ୍ଛା ଅଛି?
ପଇସା କମେଇବାର ଇଛା ଅଛି ଆଉ କଣ କରିବାର ଅଛି।
ପଇସା ସିନା କରିଦେବୁ ଏ କୋଉ କାମ କରି ପଇସା ଟା କରିଦବୁ? ପଇସା ତ ସବୁ ପ୍ରକା କେତେ ପ୍ରକାର କାମ କରିକି କମେଇବୁ ନା
ଏନିମେସନ କରିକି ତାପରେ ଆଉ ଅଲଗା ୟୁଟୁବ୍ ଚାନେଲ ଖୋଲିବୁ ୟୁଟୁବ୍ ରୁ ଆଉ ୟୁଟୁବ ରିପ୍ଲସ୍ ସେଟେଲ ସମସ୍ତେ ସାଙ୍ଗମାନଙ୍କ ଭିତରେ ମିଶି ମିଶାକି ତାପରେ ଆଉ ଆଉ ତମର?
ଆଉ ଟ୍ରେଡିଙ୍ଗ୍ କରିକି ଇଛା ହଉଚି ଆଉ ଗୋଟେ ବିଜିନେସ୍ କମ୍ପାନୀ ବିଜିନେସ୍ କମ୍ପାନୀ ଫମ୍ପାନୀ କରିକି ଟାଇପ୍ ର
ହୁଁ।
ହୁଁ।
ଆଉ ତ ଏବେ କୁଆଡେ ଯିବାର ବୁଲିବାର ଇଚ୍ଛା ଅଛି ତୋର?
ମୁ ଫାଷ୍ଟ ଯିବାର ଅଛି, ଏଇ ଯୋଉ ଜଗନ୍ନାଥ ଧାମ ଜଗନ୍ନାଥ ଧାମ ସେ ଦୁନିଆର ନାଥ ଇଛା ଅଛି ତାପରେ ଆଉ କଣ ଏଇ ଯୋଉଇଏଟା ମ କଣ କୁହନ୍ତି ଯୋଉଟା ପାଣି ଭିତରେ ବୁଡ଼ି ଯାଇଛି। କୃଷ୍ଣ ଯୋଉ ରହିଲେ ସେ ଜାଗା ଟିକୁ ଯିବାର ଅଛି।
ଅଯୋଧ୍ୟା ଅଯୋଧ୍ୟା କି?
ହୁଁ ଆଉ କେଦାରନାଥ୍? ଫାଷ୍ଟ ଇଣ୍ଡିଆରେ ଯୋଉ ଯୋଉ ସବୁ ଅଛି ଧାର୍ମିକ ଜାଗାରା।
ତତେ ଏଇନା ବହୁତ ପଇସା ଦେଲେ ତୁ କୋଉ ଦେଶକୁ ଯିବୁ?
ବହୁତ ପଇସା ଦେବେ ପାଷ୍ଟେ ଯିବି ସୂର୍ଯ୍ୟଲାନ୍ଟ୍।
କଅଁ ପାଇଁ?
କାରଣ ତାଙ୍କର ଏଟା ଯୋଉ ପରିବେଶ ଟା ଆଉ ଯୋଉ ପ୍ରାକୃତିକ ସୌନ୍ଦର୍ଯ୍ୟ ଟିକେ ଭଲ ଅଛି ତ ସେଥିପାଇଁ।
ପାହାଡ଼ ଫାହାଡ଼ ଯୋଉଠି ଦି ଯାଗାରେ ତା ସେକେଣ୍ଡରେ ସ୍ପେସିପିକାଲି ଯିବି ଏ ଏଠିକି କୋଉଠି କହିଲୁ
ଜାପାନ୍ ଜାପାନ୍ ଜାପାନ୍।
ଜାପାନ୍ ନା ଆମେରିକା।
ଜାପାନ୍ ଆମେରିକା ଛାଡ଼େ ଆମେରିକା ଯିବାନି ସ ପିଲାବେଳେ ପିଲାବେଳେ ଗୋଟେ ସ୍ବପ୍ନ ଥିଲା ଆମେରିକା ଯିବା ବୋଲି। କାହିଁକିନା ତାଙ୍କର ବଲ୍ଡିଙ୍ଗ୍ ସ୍ଟେଡିଙ୍ଗ୍ ଇଏ ସିଏ ଏବେତ ଗୋଟେ ସୋ ରୁମ୍ ନାଚୁରାଲ୍ ଜାଗାଟେ ଦେଖିବୁ ମାନେ ତୁ କହିବୁ କାଚା ଯେଗାକୁ ଆସିଚି। ସେକେଣ୍ଡରେ ହବ ଜାପାନ୍ ଆଉ ସୂର୍ଯ୍ୟଲାନ୍ଟ୍ ଜାପାନ୍।
ଆରେ କହନା ଯା
କାହାର କଲ୍ ଆସୁଚି। ଦଶ ମିନିଟ୍ ହେଇଗଲା କାଟିଦେ।